ହାଲୋ।
ହଁ ଭାଇ ଶୁଭ ସକାଳ
ଗୁଡ଼୍ ମର୍ଣିଂ ଗୁଡ଼୍ ମର୍ଣିଂ ଆଉ ତ ତୁ ଯାଇଥିଲୁ ଆଜି ସକାଳୁ ତମର ସେଇ ଯୋଉ ବିଲକୁ?
ହଁ ବିଲ ଯାଇଥିଲି। କାଲି ରାତିରେ ସେ ବିଲକୁ ଯାଇଥିଲି। ସେ ଦେଖି ଦୁଖାକି ଆସିଲି ପାଣି ଫାଣି ଟିକେ ହେଇଯାଇଛି ତ।
ହଁ। ମୁଁ ଶୁଣୁଥିଲି ତୁ। ତମ ବିଲରେ ପାଣି ଜୋର ହେଇଯାଇଛି ପୁରା ଆଣ୍ଠିଏ ପାଣି ସେ କେନାଲ ଭାଙ୍ଗି ଯାଇଚି। ସେ ଗାଁ ଲୋକ ସବୁ କହୁଥିଲେ ଆସିକି ମୁଁ। ଲୋକଙ୍କଠୁ ଶୁଣିଲି ଆଉ ମୁଁ ବି ଯାଇଥିଲି ଯେ ମୁଁ ତୋ ବିଲ ଆଡ଼େ ଆଉ ଅନେଇ ପାଇଲିିନି। ଆଉ ସେଇଥିପାଇଁ। ତୁ ଟିକେ ଯେ-ଯେତେବେଳେ ଫାଙ୍କା ପାଇବୁ ଯିବୁ ହେରି। ଏଁ ଦେଖିଦେଇକି ଆସିବୁ ସିଆଡ଼େ।
ହୁଁ।
ଜାଇଁଲୁ ଆଉ ହୁଁ। ଆଉ ତମ ଗହୀରରେ ତଳି ପକଉନୁ ଗ ମୁଁ ସେ। ଯାଇଥିଲି ସେ ରେ ହଁ। ମୁଁ କହିଲି ତମ ଗହୀରରେ ତଳି ପକଉନୁ ସମସ୍ତେ ଗଲେଣି ସେଠି ତଳି ପକେଇବା ପାଇଁ।
ହୁଁ ପକେଇ ଟିକେ ପାଣି ତ ଲାଗିଛି। ଟ୍ରାକ୍ଟର ଆସିଲେ ନେଇକି ପକାହବ ଖାଲି ଆଉ।
ହଉ ନାଇ ସମସ୍ତେ ପକେଇଦେଲେଣି ନା ତମର ନ ହେଲେ ପ ପଛଆ ହେଇଯିବ ଅସୁବିଧା ହେଇଯିବ ତ ବାପା ନାହାନ୍ତି ତା ବାପା କୁଆଡେ ଯାଇଛନ୍ତି।
ଉଁ ହୁଁ ଆଉ ୱେଲ କେତେ କଥା ସ
ହୁଁ ନାଇ କାମ ଆଗେ ଚାଷ ବାଳେ ବର୍ଷ ହଁ ଜଳିଖିଆ କର୍
ଚାଷ ତ ଆମର ଓଡିଶାର ଅର୍ଥନୀତି କୃଷିର ଏକ ମୁଖ୍ୟ ଭୂମିକା।
ହଁ।
ପ୍ରାୟ ସତୁରି ପରସେଣ୍ଟ ଲୋକ କୃଷି ଉପରେ ନିର୍ଭା
ହଁ।
ହୁଁ ଧାନ ଓଡିଶାର ପ୍ରଧାନ ଫସଲ ହୋଇଥିବା ବେଳେ। ଡାଲି ଜାତୀୟ ଫସଲ ତୈଳ ବୀଜ ପନିପରିବା ଏବଂ ଆଖୁ ମଧ୍ୟ ଚାଷ। ଆମ ଓଡିଶାରେ ସବୁଠୁ ଭଲ କରାଯାଏ। ଯାହାକି ଆଧୁନି କ ଯନ୍ତ୍ରପାତି ଏବେ ଆସିଗଲାଣି ସରକାରଙ୍କ ଯୋଜନାରେ ସବୁ ମିଳୁଚି। ଆଉ ଉନ୍ନୟ ଜ୍ଞାନର ଜ୍ଞାନ କୌଶଳ ବି ଅଛି। ଚାଷର ବିଭିନ୍ନ ଉଁ ଉନ୍ନତ ମାନର ବିହନ ବି ମିଳୁଚି ଆଉ ମୁଁ ଖ୍ଯତ ଆମର ଫସଲ ଉତ୍ପାଦନ କହିବାକୁ ଗଲେ ଓଡ଼ିଶାର ମାଟି ଏବଂ ପାଣିପାଗ ବିଭିନ୍ନ ଫସଲ ପାଇଁ। ଅତ୍ୟନ୍ତ ଉପଯୋଗୀ ମାନେ ସବୁ ଫସଲ ଆମ ଓଡିଶାର ମାଟିରେ ହେଇପାରିବ।
ହୁଁ।
ନା ରାଜ୍ୟର ମୋଟ ଚାଷ କହିବାକୁ ଗଲେ ଜମିର ଏକ ବଡ଼ ଭାଗରେ ଧାନ ଚାଷ ହିଁ କେବଳ ଅ ଧିକ ଆମ ରାଜ୍ୟରେ ଧାନ ଚାଷକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ଆଉ ଧାନ ଚାଷ ମଧ୍ୟ କରାଯାଏ। ଆଉ ଧାନର ଅନ୍ୟାନ୍ୟ ବି ମୁଗ ବିରି। ହରଡ ନାଂଶ ଆଳୁ ପିଆଜ। ପନିପରିବା ବି ମଧ୍ଯ ପ୍ରଚୁର ପରିମାଣରେ ମଧ୍ୟ ଆମ ଓଡିଶାରେ ଉତ୍ପାଦନ କରାଯାଏ।
ହୁଁ।
ପାରମ୍ପରିକ ପ୍ରଣାଳୀ ଏବଂ ଜଳସେଚନ ଅଭାବ ଯୋଗୁଁ ଅନେକ ସମୟରେ ଚାଷୀ କ୍ଷତିର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି ତ ତଥାପି ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଉ ଆମର ଯୋଜନା ଅଛି ଯଥା କାଳିଆ ଯୋଜନା। ଏବଂ ସହାୟତା ଦ୍ଵାରା ଚାଷୀ ମାନଙ୍କର ବହୁତ ମାନେ ଆର୍ଥିକରୁ। ଯୋଉ ପଇସା ପତ୍ର କିଛି ସେଠୁ ତାଙ୍କର ଉଁ ଆସିକି ଆଜଷ୍ଟ ହେଇଯାଏ। ଆଧୁନିକ ଜୁଗରେ ଚାଷ କାର୍ଯ୍ୟର ପରିବର୍ତ୍ତନ ଆସିଛି ଯାହାକି ଟ୍ରାକ୍ଟର ପାୱାର ଟେଲର ଏବଂ ଉନ୍ନତମାନର ବିହନ ମଧ୍ୟ। ବ୍ୟବହାର କରିବାକୁ ମିଳୁଛି ଏଥର ସମସ୍ତେ ପ୍ରାୟତଃ ଗୋଟେ ବି ସବସିଡିରେ ଆମର ପାୱାର ଟେଲର ଟେ ବି କିଣିକି ଚାଷ କରିପାରିବେ, ସରକାରଙ୍କର ଯୋଉ ଇଏ ଆସିଲାଣି। ତାପରେ କୃଷକ ମାନେ କହିବାକୁ ଗଲେ ବି କୃଷକ ମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ। ଓଡ଼ିଶାର କୃଷ କୃଷି ଓ କୃଷକର ବିକାଶ ବିନା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବା ଅସମ୍ଭବ ପୁରା ନିହାତି ଭାବେ ଅସମ୍ଭବ। ଅସମ୍ଭବ ସରକାରୀ ପ୍ରୋତ୍ସାହୀନ ଓ ବୈଜ୍ଞାନିକ ପଦ୍ଧତି ପଦ୍ଧତି ବ୍ୟବହାର ଏବଂ ଜଳସେଚନ ସୁବିଧା ଯୋଗୁଁ ଓଡ଼ିଶାର କୃଷି ଭବିଷ୍ୟତ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି। ଏବେ ଯୋଉ ଆମର ରେଙ୍ଗାଳି କେନାଲ କି ପେଟି କେନାଲ ଯୋଉ ଆମ ବିଲ ସାଇଡ୍ ସାଇଡ୍ ରେ ବି ଛୋଟ ଛୋଟ କେନାଲ ଗଲାଣି। ଯାହା ସରକାରଙ୍କର କିଛି ଅବଦାନ ରହିଥିବାରୁ ଆମର ଏଠି ବାଗେଇକି ଲୋକ ଚାଷୀ ମାନଙ୍କର କିଛି ସେ ପାଣି ପାଇଁ କିଛି ଅସୁବିଧା ହଉନି।
ହଁ।
ଏଇ ହଉଛି ଆମର କୃଷିର ଚାଷର ପଦ୍ଧତି ଓଡ଼ିଶାର
ହୁଁ ନାଇଁ ନାଇଁ ତା ସହିତ ବି ଆହୁରି ଅଛି ଆମର ଏବେ ସବୁ ବାୟୋ ଟେକ୍ନିକାଲରେ ସବୁ ହେଲାଣି ପଶୁପାଳନ ଗୋ ପାଳନ ସେ ଯୋଉ ଆମର ସବୁ ଜର୍ସି ଗାଈ ସବୁ ଲୋନ୍ ସରକାର ସ୍କିମରେ ଆସିକି ସେଇଟା ବି ସବୁ ଚାଷ କଲେଣି। ଘର ମାନିକାରେ ସବୁ ମାଛ ବାୟୋମେଟ୍ରିକ୍ ଏ ଯେଉଁ ଜାଲ ଟାଙ୍ଗିକି ଘର ବାରି ମାନିକରେ ବି ସେସବୁ ମାଛ ଫାଛ ସବୁ କଲେଣି। ଆଉ ଆମ ସରକାର ତ ବର୍ତ୍ତମାନ ଉ ପଶୁ ପାଳନ ଛେଳି ଛେଳି ଚାଷ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଆମ ସରକାର ଏବେ। ତେଣୁ ପ୍ରତ୍ୟେକ ସ୍କିମରେ ଛେଳି ଚାଷୀ ଲୋନ୍ ସବୁ ଏରା ବି ସବୁ ମିଳୁଛି ସବୁ ଖାଲି ଚାଷକୁ ଦେଖିଲେ ବି ହବନି କାହିଁକି ନା ଏ ବର୍ତ୍ତମାନ ବି ଯୋଉ ଭଳିଆ ଜଳବାୟୁ ପରିବର୍ତ୍ତନ ହେଲାଣି ସେ ମରୁଡ଼ି ହେଇପାଇ କଣ ହେଇପାରିବ କଣ ଏଲିନୋ ଆଇଚୁ ଫେଲି ନ ଆଇଜ ସବୁ ଦୁନିଆ ଜିନିଷ ଆସୁଚି। ତେଣୁ ଆମେ ମେନ ହେଲା ଆମେ ଏଇ ତାକୁ କରିକି ବି ଆମେ ଆଗକୁ ହିଁ କରିବାକୁ ପଡ଼ିବ। ଆମ
ହଁ ଇଏ ତ ଠିକ୍ କଥା ଆପଣ କହିଲେ କାରଣ ଓଡ଼ିଶାରେ ପଶୁପାଳନ ହେଉଛି କୃଷି ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଆୟନର ମାଧ୍ୟମ।
ମାଧ୍ୟମ।
ଆମ ଲୋକମାନେ ହିଁ କେବଳ ଏଇ ଆୟନଟାକୁ ମାଧ୍ୟମ କରିପାରିବେ କାରଣ କୃଷି ପରେ ବି ଏ ସେଇ ଜିନିଷଟା କରିପାରିବେ। ଏଥିରେ କୃଷକ ମାନେ ବି କରିପାରିବେ। କରିପାରିବେ ମହିଳା ଏବଂ ସମଗ୍ର ଯୁବକମାନେ ବି କରିପାରିବେ, ଅତିରିକ୍ତ ରୋଜଗାର ପାଉଥିବା ଲୋକ ଲୋକ ବି କରିପାରିବେ ଯୋଉମାନେ କିଛି ରୋଜଗାର ପାଉନାହାନ୍ତି ସେମାନେ ବି କରିପାରିବେ, ଆମର ପଶୁପାଳନର କହିବାକୁ ଗଲେ ଗାଈ ମଇଁଷି ପାଳନ କରି କ୍ଷୀର ଉତ୍ପାଦନ କରିବା ରାଜ୍ୟରେ ଓମ୍ଫେଡ୍ ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମଧ୍ୟ ଏହାକୁ ପ୍ରୋତ୍ସାହିତ କରିଥାଏ। ତା ସହିତ କୁକୁଡ଼ା ପାଳନ ବି ଆମର କରାଯାଉଛି ଅଣ୍ଡା ଏବଂ ମାଂସ ପାଇଁ ବ୍ରଏଲର ଚାଷ ମଧ୍ୟ କରାଯାଉଚି, ଏଥିରେ କମ୍ ସମୟରେ ମଧ୍ୟ ଅଧିକ ଆମକୁ ଲାଭ ମିଳୁଚି। ଛେଳି ମେଣ୍ଢା ପାଳନ ମଧ୍ଯ କରା ଓଡ଼ିଶାର ଗ୍ରାମାଞ୍ଚଳରେ ଏବେ ଛେଳି ମେଣ୍ଢା ପାଳନ କରିବ ଅତି ମାନେ ଗୋଟେ ସେ ଲାଭଦାୟକ। ତାପରେ ଆମର ସୁଗମ ଯୋଉ ଆସିଛି ଆମର ଯୋଉ ଆପଣ କହିଲେ ସରକାରୀ ଯୋଜନା। ବିଷୟରେ ମୁଁ କହୁଛି ପଶୁ ପାଳନ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନାରେ ଆବେଦନ କରିବା ଏବଂ ସବସିଡି ହିସାବରେ ଗୋ ଶିଗମ ଗୋଟେ ଆସିଛି ଯୋଉଟା ବ୍ୟବହାର କରାଯିବ ଯୋଉଠ କିି ଆପଣ ଭେଟେନାରୀ ୟୁନିଟ ଯୋଉମାନେ ଭେଟେନାରୀ ମୋବାଇଲ ଭେଟେନାରୀ ୟୁନିଟ୍ ଅଛନ୍ତି ଏମ ଏ ଭି ୟୁ ଯାହାକୁ ବି କୁହାଯାଏ। ଆପଣଙ୍କ ପାଖରେ ଥିବା ଗାଁ ର ମାଗଣା ପଶୁ ଚିକିତ୍ସା ଏବଂ ସେଠି ଆପଣ ଟିକାକରଣ ବି ମଧ୍ୟ କରିପାରିବେ ଆପଣ ସେଠୁ ଆଣି ସାରିଲା ପରେ ଗୋଷି ଗମ ରେ ତାପରେ ସେଠି ଯାହା ବି ଆପଣଙ୍କର ଗୋଟେ ଅଛି ଟୋଲ ଫ୍ରି ନମ୍ବର। ସେ କଲ୍ କରିକି ତାଙ୍କୁ ଗାଈ ମାନଙ୍କର ସେ ସେ ସବୁ ଟ୍ରିଟମେଣ୍ଟ ବି ସବୁ କରିବେ। ପଶୁ ମାନଙ୍କର ମାନ ବୀମା ବି କରିଦେବେ ସେଇ ପଶୁ ମାନଙ୍କର ବୀମା ବି ରିବ ଯାହା ଦ୍ଵାରା କି ତାଙ୍କର କିଛି ମୃତ୍ୟୁ କି କଣ ହେଲେ। ଆପଣଙ୍କୁ ମାନେ କ୍ଷତିପୂରଣ ହଁ ମିଳିବ ଆପଣଙ୍କର ଯୋଉ ସେଥିରେ କି ସରକାର କିଛି ବି ଆପଣଙ୍କର କ୍ଷତି କରାଇବନି।
ହୁଁ।
ଆଉ ତାପରେ ଉନ୍ନତ ମାନେ ହୁଁ।
ତାପରେ ଆହୁରି ବି ଆମର ଛତୁ ଚାଷ ବି ଗୋଟେ ବି ଲାଭ ଦାୟକ ଫସଲ ଚାଷ। ମାନେ। ଛତୁ ବହୁତ ବହୁତ ଲାଭଦାୟକ ଆମେ ପଚିଶ ଟଙ୍କା ଖର୍ଚ୍ଚ କରିକି ବି ଆମେ ତାକୁ ଚାରିଶହ ଟଙ୍କା ଇନକମ୍ କରିପାରିବା। ତେଣୁ ସେଟା ସବୁଠୁ ପ୍ରଥମ ଲାଭଦାୟକ ଫସଲ ହଉଛି ଆମର ଚାଷ ଭିତରେ ଆମର ହଉଛି ଛତୁ ଚାଷ ତେଣୁ ତା ବିଷୟରେ ଏତେ ତାକୁ ବି ଆମକୁ କରିବାକୁ ପଡିବ କିଛି ନହେଲେ ବି ଆମେ ଘରେ ଆମ ଆମେ ଦଶ ଘରକୁ ନେଇକି ଆମେ ଚାଷ କରିବା। ଦଶହରକୁ ଆମେ ଯୋଗେଇବା ଆମେ ସେତିକି ବି କରିବା।
ହଁ।
ଆଉ ଖାଲି ବସିଲେ କିଛି ହେବନି ଆଉ
ଆଉ ଓଡିଶାର ଶୁଣନ୍ତୁ ଓଡିଶା ବି ଛତୁ ଚାଷ ଏକ ଲାଭଦାୟକ କୃଷି ଏହାକୁ କମ ଖର୍ଚ୍ଚ ଏବଂ ସଳ୍ପ ଅଳ୍ପ ଜାଗା ମଧ୍ୟ ଆମେ ମାନେ ଅଳ୍ପ ଜାଗାରେ ବି ସହଜରେ କରିପାରିବା।
କରିପାରିବ।
ଓଡିଶାର ଜଳବାୟୁ ମୁଖ୍ୟତଃ ପାଳ ଛତୁ ପାଇଁ କିନ୍ତୁ ମାନେ ଯୋଉ କୁ ଆମର କଣ କୁହନ୍ତି ପେଡ଼ି ଷ୍ଟ୍ର ମଶ୍ରୁମ୍। ପାଳ ଛତୁ ପାଇଁ ହିଁ କେବଳ ଉପଯୋଗିତା ଆଉ ଡିଙ୍ଗିରି ଛତୁ ବଟନ ଛତୁ ଇଏ ବି ମଧ୍ୟ ଚାଷ କରାଯାଏ କିନ୍ତୁ ପାଳ ଛତୁ ର ଚାଷର ସମୟ ହେଲା ଖରାଦିନ ଏବଂ ବର୍ଷା ଦିନ ଧାନ ପାାଳ ବ୍ୟବହାର କରି କରାଯାଇଥିବା ଯେଉଁ ଚାଷଟି ଆମର ଏଥିରେ ପଚିଶ ରରୁ ପଇଁତିରିଶ ଡିଗ୍ରୀ ଆମର। ଦରକାର ତାପମାତ୍ରା ଆବଶ୍ୟକତା କୁ ହୁଏ ଆଉ ଡିଙ୍ଗିରି ଛ ଯୋଗ ଅଛି ସିଏ ଶୀତ ଦିନେ କିମ୍ବା ବର୍ଷା ଦିନେ ଘର ଭିତରେ ଛୋ ଛୋଟ ଛୋଟ ପଲିଥିନ୍ ବେଡ୍ କରିକି ତିଆରି କରିକି ଆକୁ ଚାଷ କରାଯାଏ ବଟନ୍ ଛତୁ ହେଲା। ୟ ମାନେ ପ୍ରାୟତଃ ଇଏ ଶୀତଦିନେ ବା ଥଣ୍ଡା ସ୍ଥାନରେ ଅଧିକ ମାନେ। ପରିମାଣରେ ଫୁଟେ ସେଥିପାଇଁ ଶୀତ ଦିନ ଆକୁ। ମାନେ ଅଧିକ ମାନେ ତାର ଅମଳ ଅଧିକ ଅମଦାନ ହେଇଥାଏ ଆଉ
ହୁଁ।
ବଜାରରେ ଏହାର ଚାହିଦା ବି ବହୁତ ରହିଛି ଶହେ କିଲୋଗ୍ରାମ କମ୍ପୋଷ୍ଟ ରୁ ପ୍ରାୟ ପନ୍ଦରରୁ କୋଡିଏ କିଲୋଗ୍ରାମ ଛତୁ ମିଳିଥାଏ ଏହାକୁ ବଜାରରେ ବିକ୍ରି କରି ତିରିଶ ପ୍ରତିଶତ ପଇଁଚାଳିଶ ପ୍ରତିଶତ ପର୍ଯ୍ୟନ୍ତ ଆପଣଙ୍କୁ ଲାଭ ବି ମିଳିପାରିବ।
ହଁ।
ଆଉ ସ୍ଵାସ୍ଥ୍ୟଗତ ଗୁଣ କହିବାକୁ ଗଲେ ପ୍ରୋଟିନ ଭିଟିମିନ୍ ଏବଂ ଖଣିଜ ଲବଣ ପ୍ରଚୁର ପରିମାଣରେ ଥାଏ। ତତୁ ଚାଷ ପାଇଁ ଉନ୍ନୟନ ପ୍ରଣାଳୀ ତାମିଲ ସମ୍ବନ୍ଧୀୟ ଆମେ ଯଦି କିଛି ଜାଣିବାକୁ ଚାହିଁବା ଆମକୁ ଓଡି ଫାର୍ମ ବିଶେଷଜ୍ଞ ପ୍ଲାଟଫର୍ମକୁ ଯାଇ ସହାୟତା ୟତ ଆମେ ମାଗିଲେ ସିଏ ଆମକୁ ସବୁ ସେ ଛତୁ ଚାଷ ବିଷୟରେ ମାନେ ଜଣେଇଦେବେ କିଛିି ଆମର ମାନେ ସବୁ କେମିତି କଣ କରିବେ କଣ କରିବେ ସବୁ ସେ କହିଦେବେ।
ହଁ ଏବେ ଆମର ଗୋଟିଏ ସ୍କିମ୍ ଆଇଛି ଡିଆର୍ ଡି ଓ ତରଫରୁ।
ହଁ।
ହୁଁ ହ ମୋ ପୋଖରୀ ମାନେ ପ୍ରତ୍ୟେକ ପର୍ସନାଲ୍ ତୁମେ ନିଜେ କରିପାରିବ। ଲକ୍ଷେ କୋଡ଼ିଏ ହଜାର ଅଛି ଲକ୍ଷେ ଦୁଇ ଲକ୍ଷ ପଚାଶ ହଜାର ପର୍ଯ୍ୟନ୍ତ ବି ଅଛି ସରକାରଙ୍କର। ସେଥିରୁ ଆମେ ସେ ସେ ପୋଖରୀ ଆଣିକି ନିଜ ନିଜର ବିଲର ଜମିକି ଜମିକି ପାଣି ମଡ଼ାଇ ପାରିବ ସେଥି ଥିରେ ବି ମାଛ ବି ତମେ ଚାଷ
ହଁ ସେଟା ଶୁଣନ୍ତୁ ସେଟା ଆକୁଚୁଆଲି ଓଡିଶା ସରକାରଙ୍କର ଗୋଟେ ଜଳ ସଂରକ୍ଷଣ କରିବା ପାଇଁ ଜଳ ସଂରକ୍ଷଣ ସହିତ ଆପଣ ମତ୍ସ୍ୟ ଚାଷ ଏବଂ ସହରାଞ୍ଚଳ ପରିବେଶ ସୁରକ୍ଷା ପାଇଁ ଅନେକ ଗୁଡ଼ିଏ ମାନେ ପୋଖରୀ ବି ଆରମ୍ଭ କରିଛନ୍ତି ଏଥି ମଧ୍ୟରୁ ମୁଖ୍ୟ ଯୋଜନା ହେଲା ମତ୍ସ୍ୟ ମାନେ ମାଛ ଚାଷ ପାଇଁ ପ୍ରାୟତଃ ଆପଣ ମାନଙ୍କ ଯୋଉ ଅଛନ୍ତି କୃଷକ ମାନଙ୍କ ପାଇଁ ଲାଭ ଦାୟକ ଏଇ ଯୋଜନାରେ ମାନେ ଚାଷୀ ନୂତନ ପୋଖରୀ ମାନେ ନୂଆ ପୋଖରୀ ସବୁ ଖୋଳି ମାଛ ଚାଷ ପାଇଁ ଆର୍ଥିକ ସହାୟତା ସବସିଡି ବି ପ ସରକାର ଆମର ପ୍ରଦାନ କରୁଛନ୍ତି ଯାହାକୁ ଚାଳିଶି ପ୍ରତିଶତରୁ ପଚାଶ ପ୍ରତିଶତରେ ବି ସବସିଡି ଆପଣଙ୍କୁ ମିଳୁଛି। ଆଉ ଆବେଦନକାରୀ ଯିଏ ହେଇଥିବେ ସେ ଓଡିଶାର ସ୍ଥାୟୀ କିନ୍ତୁ ବାସିନ୍ଦା ହେଇଥିବା ଦରକାର। ଆଉ ପୋଖରୀର ଆକାର ପ୍ରାୟତଃ ଜିରୋ ପଏଣ୍ଟ ଟୁ ଦୁଇ ଦଶମିକ ଜି ଶୂନ ପର୍ଯ୍ୟ ହେକ୍ଟର ମ ମଧ୍ୟ ହେବା ଦରକାର ପାଞ୍ଚ ଫୁଟ ରୁ ଛଅ ଫୁଟ ପାଣି ରହିବା ଦରକାର। ଆଉ ସହରାଞ୍ଚଳରେ ମାନେ ଏହା ତ ମାନେ ବହୁତ ବଡ଼ କରନ୍ତି। କାରଣ ସେଠାରେ ବହୁତ କମ କଂଜେଷ୍ଟେଡ ଜାଗା ଥାଏ ଯୋଉଠି ଥାଏ ସେଇଠି ଏକାଥରେ ଗୋଟେ ବଡ଼ ପୋଖରୀ କରନ୍ତି। ଆଉ ପୋଖରୀର ଜଳର ଗୁଣବତ୍ତା ବଢ଼ାଇବା ପାଇଁ ସାଧାରଣତଃ ଲୋକମାନୋନେ ମନୋରଞ୍ଜନ ସ୍ଥାନ ବି ମାନେ ସେଠି ଆପଣ ଯଦି ଟିକେ ଗଛପତ୍ର ଲଗେଇଦେବେ ତାହେଲେ ସେଠି ଭଲ ଲାଗିବ।
ହୁଁ।
ହଉ। ହଉ ଆପଣ ଏବେ କହୁଥିଲେ ଯାଆନ୍ତୁ ଖାଇବେ ଫୋନ୍ ଟି ରଖନ୍ତୁ।
ହଁ ନାଇଁ ଟାଇମ୍ ଆମର ହେଉନି ବୋଲି କଥା ହେ ହେଉନି ନହେଲେ ହଁ ଆଉ ମୁଁ ଏଇନେ ଟିକିଏ ବିଲକୁ ଫୁଣିବି ଯିବି।
ହଉ ଯାଆନ୍ତୁ।
ଆମର ହେଲାଣି
ହଉ ଯାଆନ୍ତୁ।
ହଉ ଗୁଟ୍ ହଉ ହଉ।